ହଲୋନ୍, କଣ କରୁଛୁ?
ହଁ, ଭାଇ ନମସ୍କାର ଭଲ ଅଛ? ଆ ବସିଛି ରୁମ ରେ ଆଉ।
ଭାଇ କଣ କରିବା ଭାଇ ବସିଛି ମୁଁ ହେଲେ। କାମ ଦାମ ତ କିଛି ନାହିଁ ଆଉ।
ଆଉ ଭାଇ ଦେହ ପେହ କିମୁ କେମିତି ଅଛି ତମର?
ହଁ, ଭାଇ ଭଲ ଅଛି ଆଉ। ଘରେ କେମିତି ଅଛନ୍ତି। ଆ ଆ ମାଇ ଆ
ହଁ, ଭଲ ଅଛନ୍ତି। ମାଇଁର ତ ଏବେ ଟିକେ ଚାଲିଛି ଡେଲିଭରି ଟାଇମ। ମାଇଁ ବି ଭଲ ଅଛନ୍ତି। ମାମୁଁ ବି କାର୍ଯ୍ୟ ଲଗ ଯିବା ଆସିବା କରୁଛନ୍ତି। ଆଉ ସାନ ଭଉଣୀ ବି ସିଏ ବି ସବୁ ସ୍କୁଲ ଫୁଲ୍ କୁ ଯିବାଆସିବା କରୁଛି ଆଉ।
ହେଲେ, ମୁଁ କଣ କହୁଥିଲି କି? ଆଉ କଣ ଶୁଣିବାକୁ ପାଇଲି ତମେ କୁଆଡେ ଯାଇଛ ପୁରି ପୁଣି ଏବେ?
ଆରେ ହଁ ଭାଇ ଗୋଟେ। ଗୋଟେ ଲାଗ ପିଲା ତ ଗୋଟେ ଇଣ୍ଟରନସିପେ କାମ କରିବାକୁ ଆସିଛି ଏଠି ଆଉ। ଗୋଟେ ତିନି ମାସ ପାଇଁ ଆଉ।
ଓହୋ କାମ କରିବାକୁ ତମେ ପଳେଇଛ କି? ଆଉ ଘରେ କେମିତି ପଠେଇଲେ ତମକୁ ଏତେ ଦୂର ମୁଁ ଜାଣି ପାରିଲିନି।
ଆରେ ସବୁ କଣ ସ୍କୁଲ ରେ ସବୁ ଦେଖିଲେ ମାର୍କ ତାପରେ ମୋର ସବୁ କେମିତି କଣ କାମ ଦେଖିକି ମିଳିଲା। ଏଠି ଦେଇଥିଲି ଗୋଟେ ପରୀକ୍ଷା ଦେଇଥିଲି। ସେ ପରୀକ୍ଷାର ଫଳ ଭଲ ଆସିଲା ତ ମିଳିଗଲା ଆଉ।
ଓ ହୋ ହ ହ ହେଲେ ତମ ସହିତ ଆଉ କିଏ କିଏ ଯାଇଛନ୍ତି। ନା ତମେ ଏକୁଟିଆ ଯାଇଛ।
ହଁରେ ଆମ କଲେଜ ରୁ ତିନିଟି ଚାରିଟି ପିଲା ଆମେ ହେଇଥିଲୁ। ସୋଇ ଆମେ ତିନିଟା ପିଲା ଆସିଛୁ ମୁଁ ତ ଅଛି ପିଜି ରେ। ଆଉଥରେ ପିଲା ଆଉରେ ଅଲଗା ଅଲଗା ପି ରହୁଛନ୍ତି ଆଉ।
ଓହୋ ହେଲେ କଣ ରେ ଆଉ କେମିତି କଣ ଆଉ। ପଢା ପଢି ତର କେମିତି ଚାଲିଛି। ଆମେ ତ ଓଡିଶାରେ ରହିଲୁ ବାହାରକୁ ଯାଇପାରିଲୁନୁ ତମେ ତ ଗଲ ବେଙ୍ଗାଲୋରୁ ଆଡେ ବୁଲିବାକୁ ଆଉ। କେମିତି କଣ ପାଠ ପଢା ପଢି ଚାଲିଛି?
ଭାଇ ସବୁ ଭଲ ଚାଲିଛି। ଟିକେ ବହୁତ କଷ୍ଟ ହଉଛି କାରଣ କାମ ଟିକେ ଅଧିକ ଘଣ୍ଟା ହେଇଯାଉଛି। ସକାଳ ନଅଟାରେ ଯାଉଛି ଯେ ପୁଣି ଆସିଲା ବେଳେ ପାଞ୍ଚଟା ଅଧେ ଛଅଟା ହଉଛି ସେତିକି ବେଳେ ବହୁତ କାମ ସହିତ କରିବାକୁ ପଡୁଛି। ଟିମ୍ କୁ ମ୍ୟାନେଜ କରିବାକୁ ପଡୁଛି କେତେ କଣ କାମ ଅଛି ଆଉ। କଣ କରିବା କରିବାକୁ ତ ଆମେ ପଡିବ ନହେଲେ ହବ କି?
ହ ହ ହେଲେ ସେମିତି ସବୁ କାମ ଦାମ ଚାଲିଛି। ଆଉ କଣରେ ଏକାନୀ ତ ପୁରା ଏମିତି ଗରମ ଯେ ସହ୍ୟ ହେଇପାରୁନି। ତମ ସେ କାନି ପାଖକୁ କେମି ଦେରେ?
ନାଇଁ ଭାଇ ଗୋଟେ ଖୁସିର ଖବର କଣ ଆସିଛି ତ ବେଙ୍ଗାଲୋରୁ ଏଠି କିଛି ଖରା ବର୍ଷା ସବୁ ଗୋଟେ ସେମ ଲାଗୁଛି। ମାନେ ସକାଳୁ ସକାଳୁ ଟିକେ ଶୀତ ହୁଏ ପୁଣି ଖରା ବେଳେ ଖରା ଟିକେ ହୁଏ। ସବୁବେଳେ ସନ୍ଧ୍ୟା ବେଳେ ସଦାବେଳେ ବର୍ଷା ହୁଏ। ଆଉ ଦି ମାସ ତିନି ମାସ ରହିଲ ବାଙ୍ଗାଲୋର ରେ। ଟୋଟାଲି ଖରାପ ବୋଲି କଣ ଜାଣିପାରିଲିନି ନା ଦେହରୁ ଟିକେ ଝାଳ ମଉଳୁିଲା ନା ଟିକେ ଗରମ ବୋଲି କିଛି ଜିନିଷ ଲାଗିଲା କ୍ଲାଇମେଟ ଭଲ। ହଉ ସେ ଖାଇବା ଟିକେ ଭଲ ନାହିଁ ଆଉ କଣ କରିବି ଓଡିଶାରେ କେମିତି ସବୁ?
ଓଡିଶା କହନି ଏତେ ଗରମ ହଉଚ ଯେ। ଗୁଳୁଗୁଳିରେ ଲୋକମାନେ ଅଧା ମରିଯାଉଛନ୍ତିରେ। ଏଇ ଯୋଉ ବୟସ୍କ ଲୋକ ଯୋଉ ଦେଖିବୁ ଏମାନେ ସବୁ ଲୋକ ଆଉ ଏତେ ବଞ୍ଚୁନାହାନ୍ତି। ଆମର ଗାଁ ରେ ହିଁ ଗୋଟେ ଚାରି ଦିନ ତଳେ ଗୁଳି ଗୁଳି ସେ ନିଜଣ ମରିଗଲେ କଣ କରିବା କହ କିଏ ସହ୍ୟ କରିପାରୁନାହାନ୍ତି।
ଓହୋ ଏତେ ଖରା ହଉଛି ସେଇଠି? ଆ ଆଉ ଏଇଆଡେ ତ ବାଙ୍ଗାଲୋରରେ ଖରା ବୋଲି ଜଣା ପଡନି। ଓଡିଶାରୁ ମୁଁ ଶୁଣିଥିଲି ଭାଇ କଣ ଓଡିଶାରୁ ଆମର ଆନ୍ଧ୍ରପ୍ରଦେଶ ରେ ଅଧିକ ଖରା ହଉଛି।
ହଁ ରେ ସେମିତି ଏକା ମୁଁ ବି ଶୁଣିବାକୁ ପାଇଚି ଯେ ତୁ ଜାଣିଚୁ ନା ନାଇଁ କିଏ ମରିଚି।
ନାଇଁ ଭାଇ ମୁଁ ତ ବେଙ୍ଗାଲୋର ରହିଲି ଆଉ ନିୁଜ ଫୁଜ ଦେଖୁନି ଜାଣିନି କିଛି ସେ ବିଷୟରେ।
ଆରେ ବିପିନି ପୁଅ ନାଇଁ ଏଇଟ ଯୋଉ ବିପିନ ର ପୁଅ। ଯୋଉ ସେ ଯୋଉ ତାକୁ ବୟସ ହେଇଥିଲା ଚାଳିଶ ବର୍ଷ ସେିଏ ସମୟଳେ ରହିଥିଲା- ଅ ସକାଳେ ଯାଇଥିଲା ପନିପରିବା ଆଣିବାକୁ ମାର୍କେଟ କୁ ଦଶଟା ବେଳେ ହେଲା ତାକୁ ଗୁଳି ଗୁଳି ହେଇଗଲା। ପଡ଼ିଗଲା ଆଉ ସିଏ ମେଡ଼ିକାଲରେ ନେଲେକୁ କହିଲେ କି ଇଏ ମରିଯାଇଛି ବୋଲି।
ଆ ଏଇଟା ତ ତାହେଲେ ପାଣିର କମି। ଖାଇବା ପିଇବା ଠିକେ ତା ଦେହ କଣ ଆଗରୁ ଖରାପ ଥିଲା କି ସେ ବିପିନି ଟୋପୁଅର।
ହଁ ହଁ ତାର ଟିକେ ରକ୍ତଚାପ ଅଧିକ ଥିଲା। ତ ସେଥିପାଇଁ ସେଯେତେବେଳେ ଖରାକୁ ଗଲା ସେସେଠି ପଡ଼ିଗଲା।
ଓହୋ ଏଟା କେବର କଥା ଭାଇ ଦି ତିନି ତିନି ଦିନ ନା ବହୁତ୍ ଦିନି ହେଲାଣି?
ନାଇଁ ଭାଇ ଦିଇ ଦିନି ତିନି ଦିନି ତଳର କଥାରେ ସିଏ ମରିଗଲା ଦୁଃଖ ଲାଗିଲା ଆଉ ଏମିତି ଆଉ।
ଆଉ ଭାଇ ତମ ଦେହ ଆଉ ଘର ଲୋକ ସମସ୍ତେ କେମିତି ଅଛନ୍ତି?
ହଁ ଭାଇ ଯୋଉ ଘରେତ ସମସ୍ତେ ଟିକେ ବା ଭଲ ଅଛନ୍ତି ମାଁର ଟିକେ ବାତ ସିହନା ଆଉ ସମସ୍ତେ ଭଲ ଅଛନ୍ତି ଆଉ।
ହଁ ଆଉ ତମର ପଢ଼ାପଢ଼ି କାମ ପତ୍ର କେମିତି ଚାଲିଚି ସବୁ?
ହଁ ସବୁ ପଢ଼ାପଢ଼ିତ ଭଲ ଚାଲିଚି। ଆମଠିତ ବାହାରେ ମିଳିଲାନି ଆମେତ ରହିକି ପଢ଼ୁଛୁ ସେଇ ଆମର ସ୍କୁଲକୁ ଯାଉଅଛୁ। ସେଇଟା ଯାହା ପାଠ ପଢ଼ା ହେଉଚି ପଢ଼ୁଚୁ ଆଉ।
ଭଲ ଭାଇ ବାଙ୍ଗାଲୋର ଗୋଟେ ପ୍ରକାର ଦେଖିଲେ ଭଲ ପଇସା ପାଇଁ ସିନା ଆସିକି କାମ କରିବାକୁ ପଡ଼ୁଚି ନହେଲେ କୁହନ ଏଇଠି ଖାଇବା ଟୋଟାଲି ଭଲ ନାହିଁ ସଦାବେଳେ ଖାଲି ସେ ଭାତ ଡାଲି ଗୋଟେ ଭଜା ଖାଇ ଖାଇ ପୁରା ମୁଣ୍ଡ ଗରମ ହେଇଗଲାଣିି କଣ କରିବା ନା ଛାଡ଼ି ହଉଚି ନା ରହି ହଉଚି। ଆଉ ଗୋଟେ ରହିଲା ପନ୍ଦର ଦିନିରୁ ପନ୍ଦର ଦିନି ପରେତ ଓଡ଼ିଶା ପଳେଇବି ପୁଣି ଆସିବି ଗୋଟେ ବର୍ଷ ସେଇ ଗୋଟେ ବର୍ଷ ପରେ ଆସିଲା ବେଳେ ରନ୍ଧାବନ୍ଧା ସବୁ ଶିଖିକି ଆସିବାକୁ ପଡ଼ିବ ଆଉ ନହେଲେ ତ ଏଇଠି ରହିବା ବହୁତ୍ କଷ୍ଟ ବାେଙ୍ଗାଲୋରରେ।
ହେଲେ ମୁଁ କଣ କହୁଥିଲିକି ଯୋଉ ତମର ଯୋଉ ସିଆଡ଼େ ଯିବାର ଥିଲା ସେଇଟା ଟିକେଟ ହେଇଗଲାଣି?
ନାଇଁ ଭାଇ ସେ ଟିକଟଟା ଆହୁରି ହେଇନି ମାନେ ଅଫିସକୁତ ଛୁଟି ମାଗିନି ମିଳି ମାଗିବି ଛୁଟି ଦେଖିବା ଦଉଚନ୍ତି। ଟିକେଟତ କଣ ଏଠି ବସବି ସୁବିଧା ଅଛି ଟ୍ରେନବି ସୁବିଧା ଅଛି। କେତେଳେ ହେଲେ କାଟିକି ଯିବା କଥା ଆଉ।
ହୁଁ ହୁଁ ହୁଁ। ହେଲେ ମୁଁ କଣ କହୁଥିଲିକି ଆଉ ତମେ କେବେ ଆସୁଚ କହିଲ ଓଡ଼ିଶାକୁ ଏତେ ଦିନ ହେଲା ତମେ ଗଲଣି?
ଆରେ ଭାଇ ମୋର ଏବେ ସରିବ ଆମର ଜୁଲାଇ ଚଉଦରେ ଜୁଲାଇ ଚଉଦରେ ସରିଲା ପରେ ଅ ପୁଣି ଆମର ମୁଁ ମୋର ଟ୍ରେନ୍ ଅଛି ଜୁଲାଇ ଚଉଦ ଜୁଲାଇ ଚଉଦରେ ବସିବି ଟ୍ରେନ ଧରଲେ ପହଞ୍ଚିବି ଜୁଲାଇ ଷୋହଳରେ ଲାଗିବ ପ୍ରାୟ ଦୁଇ ଦିନ ଆଉ ଟ୍ରେନ୍ ଯିବା ଆସିବା ପାଇଁ ଓଡ଼ିଶାକୁ ଆଉ।
ତୁମେ ଜୁଲାଇ ଷୋହଳରେ ଆସ ହେଲା ଯେମିତିବି ଆସିଲା ପରେ ପହଞ୍ଚିଗଲା ପରେ ଟିକେ ଆମର ଏକାଲିକି ଆସ ହେଲା ଆମର ଏକାଲି ତମକୁ ମୁଁ ଦେଖେଇବାକୁ ନେବି ଚିଲିକା ଆଉ ସବୁ ପାଖାପାଖି ଜାଗା ସବୁ ଯିବି ଆସ ତମେ ବୁଲିବାକୁ ଯିବା।
ହଁ ଭାଇ ସେଇଟା ଯିବିଯେ ମୋର ଗୋଟେ କଁ କହୁଥିଲିକି ଏତେ ଦିନିତ ମିଶାମିଶି ହେଇନି ପ୍ରାୟ ବର୍ଷେ ହେଇଗଲା ଛଅ ମାସ ହେଇଗଲା ଆଉ ଗଲେ ଗୋଟେ ଆମେ ଗୋଟେ ସ୍କୁଲ୍ ସାଙ୍ଗସାଥି ମିଶିକରି ମାନେ ବଡ଼ ପିଲା ସବୁ ସାନ ପିଲା ମିଶିଗୋଟେ ବଣ ଭୋଜିଟେ କରିବା ଆଉ ପାଖାପାଖି ତମ ଚିଲିକା ଏରିଆ ପାଖା ଆରେ ଆଉ କଁ କଉଚ।
ସେଇ ବଣଭୋଜି ବଲେ ଆସ ତମେ ଆସ ଆମର ଯେଉଁ ଘର ପଛପଟେ ଗୋଟେ ଆମର ପଡ଼ିଆ ଅଛି ସେଇଠେ ନେଇକି କରିବା, ଆମ୍ବ ଗଛ ଅଛି ଆମ୍ବ ଗଛ ତଳେ କରିବା ପବନ ବାଡ଼ଉଥିବ ଶାନ୍ତି କରିବା।
ହଁ ଭାଇ କରିବା, ଭାଇ ଆଉ ଗୋଟେ କଥା ତମର ଏଇନା ଓଡିଶା କୁ ଆମ୍ବ ଫଳିଲାନି କି ଆମ୍ବ ଋତୁ ନା ଏଇଟା।
କୁହନି କୁହନି ଏତେ ଆମ୍ୱ ହେଲା ଯେ ଖାଇ ପାରିଲିନି, ମହୁ ଭଳିଆ ମିଠା ଆମ୍ବ ବି ଥିଲା। ଖାଇପାରିଲୁନି ବହୁତ ଗୁଡ଼ିଏ ଫିଙ୍ଗା ଫୋପଡ଼ା ବି ହେଲା।
ଆଉ ଏଇଠି କୁହନ ଭାଇ ଆମ୍ବ ତ ମିଳୁନି ମିଳୁଛି ଆଉ ସେଇ ପାଚା ଆମ୍ବ ଏଇତା ଆମ୍ବ କଞ୍ଚା ଆମ୍ବ ତ ମିଳୁନି କାରଣ କଞ୍ଚା ଆମ୍ବ ସାଙ୍ଗରେ ଯୋଉ ଲଙ୍କା ଟା ମଡେଇ ଖାଇବ ତାର ସ୍ଵାଦ ଭାଇ ଅଲଗା ଗୋଟେ ପ୍ରକାର। ସେଇ ଜିନିଷ ଏଠି ଖାଇବାକୁ ଆଉ ମିଳୁନି, ଓଡିଶା ହିଁ ଓଡିଶା ଭାଇ।
ଆଉ ଯାହା ଶୁଣିବାକୁ ପାଉଛି ବେଙ୍ଗାଲୋର ଗୋଟେ ଥଣ୍ଡା ସହର, ତ ସେଇଠି କିଛି ଥଣ୍ଡା ପନିପରିବା ଲା ଫଳମୂଳ ମିଳୁଛି କି ଲିଚୁ ଫିଚୁ।
କଣ ଭାଇ? ହଁ ସେଇ ଥଣ୍ଡା ସହର ଯେ ଆଉ ସବୁ ଜିନିଷ ଭଲ ମିଳୁଛି, ଖାଇବା ଲୋକ ଫୋକ ସବୁ ଚାଲିଚଳନ ତାଙ୍କ ବ୍ୟବହାର ଭଲ। ହେଲେ କଣ କରିବା ଟିକେ ଖାଇବା ଟିକେ ଅସୁବିଧା ହଉଛି ଆଉ। ସବୁ ଭଲ, ହାଇଜିନିକ ଭଲ ମେଣ୍ଟେନ କରେ ସବୁ। ହେଲେ କଣ କରିବା, ଖାଇବାଟା କଷ୍ଟ କରିଦଉଛି ମଣିଷକୁ ଆଉ।
ସେଇ ଚିନ୍ତା କରନି। ତମେ ମାତ୍ରା ଆଉ ତ ଚଉଦ ପନ୍ଦର ଦିନ ଯାହାବି ରହିବ ଆଉ ବଳକା ବଲକି ଦିନି ସେତିକି ଟିକେ ଖାଇବା ଚଳେଇଦିଅ ଆସ ଆସିଲା ପରେ ଦି ତିନି ଦିନ ତମ ଘରେ ରହିକି ଆମ ଆଡେ ପଳିଆସ ହେଲା ଆମର ଏକାନିକି ନେଇକି ତୁମକୁ ଚାରିଆଡ଼େ ବୁଲେଇବି। ଆମର ଯାହାବି ଜିନିଷ ଅଛି ଦେଖେଇକି ତମକୁ ଆଣିବି ହେଲା। ତମ ମନ ପାଇଯିବ ହେଲା।
ହେଲେ ଭାଇ ମତେ କହିଲ ଆମ ହିଞ୍ଜଳି କାଟୁ ଯୋଉ ଅଛି ହିଞ୍ଜଳି କାଟୁ। ନବୀନ ପଟ୍ଟନାୟକ ଯୋଉ ଆଇଛି ହିଞ୍ଜିଳି କାଟରୁ ତମ ଗାଁ କେତେ ଦୂର ହବ?
ଆ ହିଞ୍ଜିଳି କାଟରୁ ପ୍ରାୟ ଆ ଷାଠିଏ କିଲୋମିଟର ହେବ ହେଲା କି, ତମର ଗୋଟେ ବସ୍ ଅଛି। ପାଞ୍ଚ ଘଣ୍ଟିକାରେ ବାହାରୁଛି ସେଇଠୁ। ସେଇଥିରେ ବସି ପଡ଼ିଲେ ତମେ ଶାନ୍ତିରେ ରାତି ଆଠଟା ବେଳେ ଘରେ ପହଞ୍ଚିଯିବ ହେଲା। ରାତି ଆଠଟାରେ ଘରେ ଖାଇକି ତା ପରଦିନ ସକାଳେ ଆମେ ବାହାରି ପଡିବା ଚିଲିକା ବୁଲିବା ପାଇଁ ହେଲା।
ଭାଇ ଡାକୁଛ, ଘରେ ରହିବାକୁ ଦବ ତ?
ଭାଇ କି କଥା କହିଲ ଭାଇ, ଆସୁଛ ତମେ ଏତେ ଦୂରରୁ। ମୁଁ ତମ ପାଇଁ ଗୋଟେ ଘର କରିବିନି ଭାଇ।
ଆଉ ଭାଇ, କଣ ବେଙ୍ଗାଲୋରରୁ କଣ ନେବି କୁହ ତମ ପାଇଁ?
ଦେଖ ଭାଇ ଯୋଉଟା ଶସ୍ତା ରହୁଛି ଟିକେ ଆଣ ଆଉ। ମୁଁ କଣ କହିବି କି କଣ ଆଣିବ? ସେମିତି ଯଦି କହିବି, ମୋ ପାଇଁ ଗୋଟେ ଅ ବାଇକ୍ ଗୋଟେ ଆଣିଦିଅ। ସେମିତି କହିପାରିବିନି ନା, ତମେ ଗୋଟେ ଯାହା ମିଳିବ ଗୋଟେ ଶସ୍ତା ସୁନ୍ଦର ଦେଖିକି ଆଣ।
ହେଲେ ଦେଖୁଛି ଭାଇ ଏଠି ଯଦି ମିଳିବ କଣ ଖାଇବା ଜିନିଷ ଭଲ ନେବି। ନହେଲେ କଣ ଟିକେ ଦେଖିବି ଯାହା ଭଲ ମିଳିବ ଆପଣଙ୍କୁ ମେସେଜ ଫୋନ କରିକି ପଚାରିକି ନେବି ଆଉ।
ହଁ ଦେଖ ଦେଖ, ନ ଆଣିଲେ ବି କିଛି ଅସୁବିଧା ନାହିଁ ତମେ ଖାଲି ହାତରେ ଆସିଲେ ବି ଆମେ ଅଛୁ ତମକୁ ରଖିବା ପାଇଁ କିଛି ଅସୁବିଧା ନାହିଁ ଭାଇ ଆସ।
ହଁ ଆଉ ଭାଇ କଣ ଯାଇନ କାମକୁ କି ଅଫିସକୁୁ କି ଯାଇନ କି?
ନାଇଁ ଭାଇ ଏବେ ଛୁଟି ଅଛି ନା ଆମର ସେଇ ଚାଲିଛି ପର୍ବପର୍ବାଣି ସବୁ ଚାଲିଛି ଛୁଟି ଅଛି ଆଉ ଦୁଇ ତିନି ଦିନ ପରେ ଖୋଲିବା ଆଉ
ହଁ ମୋର ବି ଆଜି ମୁଁ ଟିକେ ଛୁଟି ନେଇଛି ଦେହ ଟିକେ ଭଲ ନାହିଁ ତ? ଅଫିସ ଯାଇନି ଟିକେ ଛୁଟି ନେଇଛି। ଖାଇଲି ସକାଳେ ଟିକେ ଏବେ ଟିକେ ରେଷ୍ଟ କରୁଛି ଆଉ
ହେ ଦେହ ତୁମର କଣ ହେଇଛି?
ଆରେ ଏବେ ଦିଇ ତିନି ଦିନ ତଳେ ମୋ ବର୍ଥଡେ ଥିଲା ମାନେ ଦି ଦିନ ତଳେ। ଦିଟା ଯାକ ମାମୁର ବଡେ ମୋ ବଡେ ପାଖାପାଖି ପଡିଗଲା ପନ୍ଦର ଷୋହଳରେ। ଏକାନି ସେକାନି ହେଇକିରି ଦେହ ଖରାପ ବସିକିରି ପୁରା ଅସୁସ୍ଥ ଅସୁସ୍ଥ ଲାଗୁଛି। ସେଥିପାଇଁ ଟିକେ ଅଫ୍ ନେଇଯାଇଛି କାଲିଠୁ କଣ୍ଟିନ୍ୟୁ କରିବି ଆଉ ଅଫିସ ଆଉ
ହଁ ଦେଖିକି ଦେହ ଦେଖିକି ସେଇଟା ଟିକେ ଥଣ୍ଡା ସହର ତ ବେଳେ ବେଳେ କଣ ହୁଏ ନା ସେଇ ଟିକେ ଦେହ ଖରାପ ହୋଇଯାଉ ହେଲା ନା ସେଇଟାକୁ ଟିକଏ ଦେଖିକି କରିବ ହେଲା ରହିବ।
ହଁ ଭାଇ ହଁ ଆଉ ତମ ସେଠି ରଜ ଫଜ କେମିତି ସବୁ ସେ କଲେ?
ଆ ରଜ ଛାଡ। ରଜ ତ ତିନି ଦିନ ହେଲା ଆଜିିକାଲି ଆଉ ଲୋକ ଏତେ କିଏ ପସନ୍ଦ କରୁନା ଆଜି ଦୋଳି ଫୋଳି। ଆଉ କିଏ ତା ଆମ୍ବ ଗଛ କି କଇଁ ଗଛଟା ପକଉନାହାନ୍ତି। ଏବେ କମ ଏକା ପାଳନ କରୁଛନ୍ତି ଆଉ
ହଁ ଭାଇ ଆଉ ଆଗର ମଜା ମସ୍ତି ଏ କିଛି ନାହିଁ। ଆଗେ ଥିଲା ଗଛରେ ଦୋଳି ବାନ୍ଧିବେ ଖେଳିବେ। ଝିଅ ମାନେ ପାନ ଖାଇବେ ଆ ଅଳତା ଲଗେଇବେ ନାଚ କରିବେ? ଆଉ ସବୁ ଦୁନିଆ ବଦଳିଲା ଲୋକ ଚେଞ୍ଜ ହେଲେ। ଆଉ ପର୍ବ ପର୍ବ କିଏ ପାଳନ କରୁଛି ଯିଏ ଯାହାର କାମରେ ବିଜି ରହୁଛି ଆଉ ଆଜି ତ କାଲି ସବୁ ମୋବାଇଲ ପଳେଇ ଆଇଲା ଯିଏ ଯାହା ମୋବାଇଲରେ ବିଜି ରହୁଛନ୍ତି ଆଉ।
ହଁ ସେଇଟା ଏକା ଆଉ ଆଉ କଣ କରିବା? ହଉ ହଉ ଏ ଇଏ କଣ ଘରେ କଣ ଯାଇକି ପନିପରିବା ଆଣିବାର ଅଛି। ଜିବାକୁ ପଡ଼ିବ ଭାଇ
ହଉ ଭାଇ ଠିକ୍ ଅଛି ଫ୍ରି ହେଲେ କଲ୍ କରିବ ଟିକେ ଆଉ
ହଉ ଭାଇ ଠିକ୍ ଅଛି। ହଉ ରଖୁଛି ଭାଇ ଘରେଟା ଭଲସେ ଆସ ତମେ ସେଇ ଆଡୁ ଆମେ ବିଲକୁ ଯିବା ଆଉ
ହଉ ଭାଇ ହଉ ଭାଇ ରହିଲି ଭଲସେ ରୁହ ତମେ ହେଲେ।
ଠିକ ଅଛି ଭାଇ ରହୁଛି।